ହଁ ହଁ କୋତ୍ସିନ ର ଆନ୍ସର୍ କୁହ?
ହଁ ପଚାର?
ହଁ ତମ ବାପାଙ୍କ ସ୍ତ୍ରୀର ଝିଅର ସ୍ଵାମୀ ତମର କଣ ହବ?
ଭାଇନା।
ଭାଇନା ଭିଣେଇ ଭାଇ କହୁନ।
ହଁ ଭିଣେଇ ଭାଇ।
ହୁଁ ତାପରେ ଠିକ ଅଛି ତମ ମାମ ତମ ମାମାଙ୍କର ଭଉଣୀର ସ୍ଵାମୀ ତାଙ୍କ ପୁଅ ତମ ମାମାଙ୍କର ଭଉଣୀର ସ୍ଵାମୀ ହେଲା ତାଙ୍କ ପୁଅ
ହଁ
ତାଙ୍କ ପୁଅର ତାଙ୍କ ପୁଅର ଭଉଣୀ ଭଉଣୀର ଝିଅ ଝିଅ ଝିଅ ଅଜା ତମର କଣ ହବ?
ଝିଅର ଅଜା?
ହଁ।
ମୋ ମାମୁଁ
ତମ ମାମୁଁ, ତମ ମ ମାମାଙ୍କର ଭଉଣୀ କଥା କହିଲି ତମ ମାମୁଁ କେମିତି ହେଲା ସିଏ? ମଉସା ହବ ତମର।
ମୋ ଜେଜ ହବ ମଉସା ହବ।
ଦେଖ ତମ ମାମାଙ୍କ ଭଉଣୀ ତମ ମାଉସୀ ତମ ମାଉସୀ ଙ୍କର ସ୍ଵାମୀ ତମର ମଉସା
ହୁଁ।
ତମ ମଉସାଙ୍କର ପୁଅ ତମ ଭାଇ କଜନ୍ ଭାଇ ତାପରେ ତାଙ୍କ ତା ଭଉଣୀର ଝିଅ ଝିଅର ଅଜା ତ ମଉସା।
ହଁ ହଁ ଠିକ୍ ଠିକ୍ ଠିକ୍ ଠିକ୍ ହଁ ସେଟା ମୁଁ ଲେଖ୍ ଖିକି କରେ।
ଲେଖିବେ ମୁହଁ ରେ ଲାଜ ଲାଗୁନି।
ଆ ସେ ରିଲେସ୍‌ନ ଜିନିଷ ଟା ଟିକେ ସେଇ ଭଳିଆ ନା।
ନା। ହଉ ଠିକ୍ ଅଛି କାଲି ନା ସିଟି ବହିରୁ ମୁଁ ରିଲେସନ୍ ପଚାରିବି ମୁଣ୍ଡ ବାୟା ନ କରିଦେବି ତମର। ମୁଁ ଦେମି।
ମୁଣ୍ଡ ବାୟା ହବନି ମତେ ଟିକେ ହାଲ୍କା ଟାଇମ୍ ଲାଗିବ ବାକି ମୁଁ କରିଦେବି। ଏଇଟିତ ବସିଚି ଶୋଇଚି ବୋଲି ନା।
ନୁଆ ଯେତେବେଳେ ନୂଆ ହେଲା ସିଟି ପଢ଼ୁଥିଲି ବ୍ଲଡ଼୍ ରିଲେସନ୍ ଆସେ ସେତେ ମୁଁ ବୁଝିପାରେନି ମାନେ ନିଜ ଗୋଟେ ଗୋଟେ ଦିନ ଗୋଟେ ଗୋଟିଏ କୁସ୍ଚିନ୍ ଗୋଟିଏ ଦିନ୍ ଲାଗିି ଯିବ ସଲ୍ଭ୍ କରିବାକୁ।
ଭାଇ।
ଏତେ ଇଏ ଲାଗେ ମତେ। ଏବେ ହେଇଗଲାଣି ମତେ ରିଜନିଂ ଭଲ ଆସେ ହିଷ୍ଟ୍ରି ଜୋଗ୍ରାଫି ଭଲ ହୁଏ ବ୍ଲଡ଼୍ ପ୍ରେସର ହୁଏ ଆଉ
ହୁଁଁ।
ନାଁ ଟିକେ ଟିକେ ଟିକେ ଟିକେ ବେଶୀ ନାହିଁ।
ସିଟି ଜିନିଷ। ସେଟା ବି ମୋର ସିଟି ଟା ମୋର ଗୋଟେ ଥରକରେ ହେଇଯିବ ସିଟି।
ହଁ ତମେ ସେଥିରେ ବି ପକଉନ।
ଏ ସୋ ଆସୁନି ନା?
ଏ ସେ ଓ କାଇଁ ଆସି ନାଇଁ କାଇଁ।
ଗମେଣ୍ଟ୍ ର କିଛି ଆସିଚି ଏବେ?
ଗମେଣ୍ଟ୍ ର କାଇଁ ଆସିନି ଏବେ କିଛି ଆସିଲେ ମୁଁ କହିବି ଆଉ।
ହଉ।
ସେ ସେ ସିଜଲ୍ ଆସିଥିଲା ତମେ ତ ପକେଇଲନି ଏବେ ତ ଥିବ ବୋଧେ। ଆ ମୁଁ କହିନଥିଲି ଏସ୍ ଏସ୍ ସି ଜି ଏ ଲ୍ ବାହାରିିଥିଲା ବୋଲି।
ଏସ୍‌ ସି ଜି ଏଲ ର କଣ କଣ? ହଁ ହଁ କହିଥିଲ ପା ଚପରାସି ନା କଣ ପିଅନ
ନା ନା ନା ସେଥିରେ ନାଇଁ ସେଟା ହଉଚି ଏମ୍ପ୍ଟି ଏସ୍ ସେଟା ଦେଖ। ଏସ୍ ଏସ୍ ସି ରେ ତିନିଟା ଲେବୁଲର କୋସ୍ଚିନ୍ ଅଛି ଗୋଟେ ହଉଚି ଏମ୍ପଟିସ୍ ଯଉଟା କି କି ଦଶମ ପାଇଁ ଦଶମ ପିଲା ମାନେ ଦଶମ ଲେବୁଲ୍ ର କୋଶ୍ଚିନ୍ ପଡ଼େ। ହେଲା।
ହଁ ହଁ।
ତାପରେ ସି ଏଚ୍ ଏସ୍ ଏଲ୍ ଏସେସି ର। ସେଟା ପ୍ଲସ୍ ଟୁ ଲେବେଲ୍ ର କୋଶ୍ଚନ୍ ପଡେ ଆଉ ଗୋଟ୍ ଟେ ସିଜିଏଲ୍ ଯଉଟା କି ପ୍ଲସ୍ ଥ୍ରୀ ଗ୍ରାଜୁଏସନ୍ ଲେବେଲ୍ ର କୋସ୍ଚିନ୍ ପଡେ। ଏଟା ତିନିଟା ର ଅଲଗା ଅଲଗା କାମ ଅଛି ଅଲଗା ଅଲଗା ଦରମା ସହିତ।
ଆଛା ଆଛା ସି ଏଚ ସି ଏଲ ଟା ଆସେ ନାଁ ହିଁ ଆସେନି।
ନା ସରି ସେଇଟା ଆସିନି ସିଜିଏ ସିଜିିଏଲ ଟା ବାହାରିଥିଲା ଏ ଏବେ ଜାଣିନି ଡେଟ୍ ଅଛି କି ନାଇଁ ମୋର ତ ହେଲାନି ମୋର ନେଲାନି। ସିଏ ମାର୍କଶିଟ୍ ବାହାରିନି।
ମାର୍କସିଟ କମ୍ ଆସିବ।
ସେ ମା ମାଗୁଛି ନା, ତମର କେତେ ସିଜିପିଏ ରେ ଥିଲାନା, ତମେ ସେଟାକୁ ଆପ୍ଲାଏ ଟା କରିବା, ଆପ୍ଲିକେସନ ଫ
ଆପ୍ରାକ୍ସମେଟ ସିଜିପିଏ ପଡିବ, ସିଜିପିଏ ଆପ୍ରାକ୍ସମେଟ ପକା।
ସିଏ ପଛରେ, ଇଏ ଡକ୍ୟୁମେଣ୍ଟ ଭେରିଫିକେସନ ମାଗୁଚି।
କିଛି ମାଗିବନି।
ଆରେ ମୁଁ ପକେଇକି ଆସିଲି ପରା ସିଏପା କଇଲା ନବନି ବୋଲି, ସେ ଦୋକାନୀ ବାଲା, ସେ ସେ କାଫେ ବାଲା ମତେ କହିଲା ନବନି ବୋଲି।
କିଛି ହବନି, ମୁଁ କରଦେବି, ତୋର ପକେଇଦେବି। କାଲି ପକେଇଦବି, ସେ କେତେ ଟ ତୋର ତୋର କାଲି କେତେ ତାରିକ୍, ମୁଁ ଦେଖିଥିଲି ମୋର ମନେ ପଡୁଛି ବାଇଶ ଜୁନରେ ଏମିତି ଥିଲା ଭଳିଆ। ଏକୋଇସି ନାଁ ବାଇସି?
ଆଉ କାଲି ହଉଚି କୋଡି, ଆ କାଲି ହଉଛି ଉଣେଇଶି।
ଉଣେଇଶ ହଁଥିବ, ଆଛା ମତେ ଗୋଟେ କଥା କହ, ସେମ ସେ ନିଏ? ପଇସା ନିଏ କିଛି ପକେଇବାକୁ, ଫର୍ମ।
ଅଁ ଅ, ଆପ୍ଲିକେସନ୍ ଫର୍ମ ଝିଅମାନଙ୍କ ପାଇଁ, ସିଜି ଏ ସେ ସି ଟା, ଝିଅମାନଙ୍କ ପାଇଁ ଫ୍ରି।
ଫ୍ରିଏ ସିଏ ନିଏ, ପଇସା କିଛି ନିଏକି?
କିଏବେ?
ତୁ ଫର୍ମ, ତୁ ଫର୍ମ ଟା ମଝିରେ ପକେଇବାର ଅଛି, ମତେ କହୁନୁ ପକେଇଦେବି।
ହଁ, ସେ ପକେଇବାକୁତ ତ ଫର୍ମ ନନିଏ, ପଇସା ନିଏ।
ଉଁ କେତେ, କୋଡିଏ ତିରିଶି?
ନା, ସତୁରି ଟଙ୍କା ଖଣ୍ଡେ ନିଏ।
ଏ ଭଗବାନ, ମୁଁ ପକେଇଦେବି ତୋର କାଲି, ମତେ ଦଶଟଙ୍କା ଦବୁ।
ହୁଁ ହଉ ଠିକ ଅଛି, ତାର କିନ୍ତୁ ଅଛି ତାର ଲାଇଭ କ୍ୟାପଚର ଇଏ ଅଛି।
ଲାଇଫ୍ କ୍ୟାପଚର ନା?
ହୁଁ, ଲାଇଭ ଫଟୋ ଉଠା ହୁଏ।
ଆଛା।
ହୁଁ।
ଲାଇଭ ଫଟୋ ଉଠେଇବା ପାଇଁ ଇଁ ଆଁ, ସ୍କାନ କରିବାକୁ ପଡ଼ିବ ନହିଁ କି?
ହଁ, ଏ ସେ ସି ଏ ସେ ସି କଣ ସବୁଥିରେ ହେଇଯାଇଛି ଏବେ ଲାଇଭ ଫଟ। ବୁଝିପାରୁଚ? ହୁଁ, ସେ ତ ମୋ ସାଙ୍ଗ ପକେଇବନି, ତମେ ସେଇଠି ପକେଇବ, ସେଇ ପକେଇ ସାରଲା ପରେ ତମର ଗୋଟେ ଫଟୋ ଉଠିବ, ସେ ସେଇଆକୁ ଇଏ କରିବ। ଲାଗିବ ସାଇଟରେ ତାର, ହୁଁ। ହଁ।
ଆଛା, ମତେ ଶୁଣୁ, କାଲି କଲ କରିଦବୁ, ମୁଁ ତତେ କହିଦେବି କେମତି କେମତି ପ ପକେଇବାକଥା ପକେଇଦବୁ, ମୁଁ ପକାଏନା ନାଣ୍ଡୁ ବି ଫର୍ମ ଫର୍ମ ପକାଏ, ମୁଁ ତ ପକା ମତେ ଆସିବ କିଛି ଅସୁବିଧା ନାହିଁ, ମୁଁ ପକେଇ ଦେବି, ତୁ କେବେ ଗମେଣ୍ଟ ଏକ୍ଜାମ ଦେଇଛୁ ଆଗରୁ ଏ ସେ ସି?
ହଁ ମୁଁ ଦେଇଚି।
ତାମାନେ ତୁ ଖାଲି ଲଗ୍ଇନ କରିବୁ, ରେଜିଷ୍ଟର କରିବୁନି।
ହଁ। ହଁ, ଏମିତି କଉଥୁଲୁ, ଏମତି ଟୋଟାଲି ବୁ ବିଇଡି ଏକ୍ଜାମ ଦେଇଥିଲି ମଝିରେ। ହେଲା। ବିଇଡି ଏକ୍ଜାମ ଦେଇଥିଲି, ତାକୁ ବିଇଡି ଏକ୍ଜାମକୁ ମିସେଇକି, ଏକୋଇଶ ଟା ଏକ୍ଜାମ ହେଲାଣି।
ଏକୋଇଶି ଟା! କେତେଟା?
ଏକୋଇଶଟା।
ମୁଁ ହିଁ ମାନେ ଏମିତି ସେ ମୁଁ ଗେମେଣ୍ଟ ଏକ୍ଜାମ କେବେ ଦେଇନି ହଁ ମୁଁ ଦେଇଛି ଉଜେଇ ପାଇଁ। ପଢିଆ ପାଇଁ ଦେଇଛି ଚାକିରି ପାଇଁ କିଛି ଦେଇନି। ଓଚେ ଦେଇଛି ଓଇ ଓଠେ ଦେଇଛି।
ହଁ।
ଏଇ ଓଯେ ଦିଟା ନା ନା ଉଇ ହୋଟେ।
ହେଇ ଯାଇଥିଲା।
ମୋର ବା ଉଜେଇ ହେଇ ଯାଇଥିଲା। ତିନିଶହ ଦଶ ଡ୍ୟାଙ୍କ ରଖିଥିଲି।
ତିନିଶ ଦଶରେ ସାଲେପୁର ଯାଇ ପଢିବୁ କାମ ଧନ୍ଦା ନାଇଁ।
କଣ ସାଲେପୁର ଯାଇ ପଢିବୁ ନା ସାଲେପୁର ଏଇଠି ମୋ ଘର ପାଖ।
ସିଲେ ପରେ ତ ଘର ପଛ ପଟେ ହେଇଥିବ ଛାତ ଉପରେ ଦେଖେ।
କଣ କେନ୍ଦ୍ରାପଡା କେନ୍ଦ୍ରାପଡ଼ା ତିରିଶ କିଲୋମିଟର ପା।
କିନ୍ଦ୍ରାପଡ଼ା ତିରିଶ କିଲୋମିଟର ପାଖ ନା ତମର ପାତରେ ପରେ ତମେ ରାଜଧାନୀ କରାଯିବ କୋଉଟା ପାଖ?
ଆରେ ଭାଇ ମୁଁ ଯଦି ରାଜୀତି ନ କରିଥାନ୍ତି ମୁଁ ବି ସିଏ ମୁଁ ଏଇଟାକୁ କରିଥାନ୍ତି ମୁଁ ଭୁବନେଶ୍ୱର କଥା ଭାବି ହିଁ ନଥିଲି। ମୁଁ ପାତ୍ର ପଡା ରହୁ ନଥିଲି ବି ଫାର୍ମା କରିଥାନ୍ତି।
ସେପଟେ।
ଆଚ୍ଛା ପ୍ଲସ୍ ଟୁ ପର କଥା କହୁଚ ମୁଁ କହିଲି ଯୋଉ ଏମ୍ ସି ଏ ପାଇଁ ଦେଇଥିଲା ସେ।
ନା ନା ନା ନା ନା ନା।
ବିଷଲ୍ ହଁ ଯା। ତମର ତମ ତମେ ତମ ସ୍ତ୍ରୀ ସବୁ ସେଇ ସେ ମେଡିକାଲ ଲାଇନରେ ବସିଯାଅ।
ମୁଁ ବି ଫାର୍ମ ହିଁ କରିଥାନ୍ତି ପୁରା ମାନେ ସାଙ୍ଗେ ସାଙ୍ଗେ ମୋର ସଥନ ଚାକିରି ଥୁଆ।
ଆଚ୍ଛା ଡ୍ରଗ କିଷ୍ଟ ଡ୍ରଗ୍ ବେପାରୀ।
ଆଉ କଣ ନା।
ହଁ ବି ଫାର୍ ସବୁ ଡ୍ରଗ୍ ବେପାରୀ।
ସେ ମେଡିସିନ ଗମେଣ୍ଟ ପାଇଁ ପଡ଼ିଥାନ୍ତି ମେଡିସିନ।
ପବନ ଭଳିିଆ ଲାଗେ ମୋତେ।
କେନ୍ଦ୍ରାପଡା ସେଟା ନୁହଁ ଉଡିଯିବ ଯାଜପୁରିଆ ସେଟା କେନ୍ଦ୍ରାପାରେ ସେମିତି କଥା। ଏତେ କରିବୁ ମାଡ଼ ଖାଇଯିବୁ ଆସିବୁ ସେଭଳିଆ କଥାବାର୍ତ୍ତା କରିବ।
ମୋର ଯୋଉ ଗୋଟେ ଭାଇ ଥିଲା ଅମିତ ଅଂଶୁମାନ। ଭାଇ ଥିଲା କଣ ଭାଇ। ଭାଇ ଥିଲା କଣ ଭାଇ ସିଏ ହେଲା। ସିଏ ବି ଯିବ କଥା ନା।
ଆ ହା।
ଇଗୋ ହଟ୍ ହେଇଯାଇଛି ତାର। ତୋ ସତ କଥା ହେଲି ବୋଲି। ସିଏ ମତେ ସେବେଠୁ କହୁଛି। ଶୁଭମ। ଧୋକା ଦବ ଦିନେ ନା ଦିନେ ଦବ ତ ଆଉ।
ନିଶ୍ଚୟ।
ହେଇଗଲା।
ସେ ଅଭିଶାପ
ହଁ ହଁ ଅଭିଶାପ ଦେଇ ଦେଲା।
ହୁଏତ ହୁଏତ ଏମିତି କିଛି ହେବାର ହିଁ ନଥିଲା, ହୁଏତ ତ ଅଭିଶାପ ହେଇଗଲା ତାକୁ
ଆଚ୍ଛା ହଁ ହଁ ହଁ ତୁ ତାହଲେ ରଖିବୁ। ହଁ ହଁ ତୁ ତାହେଲେ ରଖିବୁ।
ହୁଏତ ହୁଏତ ହୁଏତ ମୁଁ ରଖି ହି ନଥିବି ଏଟା ଯଦି ତା ଅଭିସାପର ପାଇଁ ହେଇଥିବ କି ଏଇଟା ପଳେଇ ଆସିଥିବ।
ଓହୋ ଆଉ ମାମାଙ୍କୁ ପଚାରେ କେତେ ବର୍ଷ ହେଲା ରହିଲାଣି।
ଏ ନା ନା ନା।
ନାଁ ଆଉ ଫୁଣି ଭୁଲଟା ତମର। ତ ଆସିକି ଖାଲି କହିଲେ ସେ ସେଇଟା ସତ ହେଇଗଲା ସେଟା ସତ ସେଟା ସତ ହେଇଗଲା।
ହୁଁ ଏଇହେଲା କଥା।
ହୁଁ ହୁଁ। ସିଏ ଗୋଟେ ଗୋଟେ କଥା କୁହେ ଶୁନ ମୋ ଭାଇ ସିଏ ଗୋଟେ କଥା ହୁଏ ସିଏ ବେଳେ ବେଳେ ହେ ସେ ଗୋଟେ କଥା କୁହେ ମାନେ ମତେ ଲାଗେ- ସେ ପୁରା ପବନ ଭଳିଆ ଲାଗେ।
ହଁ ନା ମତେ ବି ସେଦିନ ସେ କଥା ହେଲେ ମତେ ଇରିଟେଟ ଲାଗିଗଲା କଥା ହବାକୁ ତା ସହିତ। ତ ସେ ଫୋପାଡିଲା ରକମ କହୁଥାଏ।
ବୋହୁତ। ତମକୁ ତ ଫୋପାଡିଲା ରକମ କହିଥାଏ ମତେ ସେ ଭଲରେ କହିବ କିନ୍ତୁ ପବନ ବାଲା କହିବ। ମତେ ଲାଗେ ସେଇଥିପାଇଁ ଲାଗେ ସେ କହିବ ମା ହାଇଦ୍ୱାର ଯୋଉ ନା
ହଁ ହଁ ସେ ମତେ ସେମ୍ କଥା କହିଲା। ହାଇ ଦର ର କି ତା କଣଟା ତାର ସାଙ୍ଗ ସେ ଏଇଟା ସେ
ହଁ ହୁଁ। ସେ କହିଲା ମୁଁ ଗନ୍ ରଖିଛି ଇଏ ରଖିଛି ସିଏ ରଖିଛି ଗଣ ରଖି ସେ କହିଲା ପା ବାଡାପିଟା ହୋଉଛନ୍ତି କନ ରଖିଛି
ହ ହଉ ସେ ସବୁ ଜିନିଷ ଆଉ ମୋ ରକ୍ଷା କର ଆମ ସାଙ୍ଗ ମାନଙ୍କର ଅଛି ମତେ ରକ୍ଷା କର ମାନେ ଦରକାର ନାହିଁ।
ହୁଁ ସାଙ୍ଗମାନଙ୍କ ସହ ଅଛି। ସାଙ୍ଗମାନଙ୍କ ଦମ୍ ରେ ତମେ ଚାଲୁଚ? ତମେ କେନ୍ଦ୍ରାପଡ଼ାରେ ସାଙ୍ଗ ମାନଙ୍କ ଦମରେ ଚାଲୁଚ ହଁ।
ସାଙ୍ଗଙ୍କ ଦମରେ କଣ ଯଦି ମତେ କିଛି କହିଲା ମୋ ସାଙ୍ଗ ମାନ ସେଠିଆ ହେବେ। ଆଉ କେହି ଆସନ୍ତୁ ନ ଆସନ୍ତୁ। ନା ମୋ ପାଖରେ ବନ୍ଧୁକ କେହି ରଖିବେନି ସେସବୁ ଜିନିଷ ମୁଁ ଯେମିତି ପାଗଳ ଲୋକ। ମୁଁ ଏକା ହେଇନି ଯଦି କିଛି ଝଗଡ଼ା କାହା ସହିତ ହେଲା ମୁଁ ହଁ ହଁ ନନା ସେଟା ମୁଁ ନିଜେ ହାଣ୍ଡେଲ କରିଦିଏ, ମନେ କର ସିଏ ଆଠ ଦଶ ଜଣ ଡାକିଲା ମୁଁ ଆଠ ଦଶ ଜଣ ଡାକେନି ଦିଇ ତିନି ଜଣଙ୍କୁ କଲ୍ କରେ। ସେମାନେ ପଚିଶ ତିରିଶ ଜଣ ନେଇକି ଆସନ୍ତି ସେଟା ଅଲଗା କଥା।
ଆଚ୍ଛା ପଚିଶ ତିରିଶ ଜଣ ନା ତମେ ଥରେ ଆସିଲା ବେଳେ ଟିକେ ଭୁବନେଶ୍ୱ ସେ ଟିକେ ଧରିକି ଆସୁନ ତାଙ୍କୁ ମୁଁ ଟିକେ ଦେଖେଇଁ।
ଦରକାର ପଡିଲେ ସେମାନେ ସମସ୍ତେ ଯିବେ ଏ ଯୋଉ ସ୍କର୍ପିଓ ବାଡେଇ ଦେଇଥିଲେ। ହଁ ଶୁଣ ଦେଖିଲ।
କଉଠି?
ପଠେଇବି ଆରେ ବିଭୂତି ଭଉଣୀ ବାହାଘରରେ।
ହଁ ହଁ ସେଇଟା ହଁ ସେ ଯୋଉ ଇଏ ପିଇକି ବାଡେଇ ଦେଇଥିଲେ।
ଆଉ ସିଏ ହଁ ସେ ହାଆଠ ଜଣ ଯାକ ପୁରା
ଉ ବାଉ ବାଉ ବାଉ ଟିକେ ନେଇକି ଆସିବ ହେଲା। ମୁଁ ତ ଭୁବନେଶ୍ୱର ମୁଁ ଟିକେ ଦେଖିବି ହେଲା
ଏ ଏ ଯୋଉ ଆକୁ ଜାଣିଛୁ। ଆମର ଯଉ କଣ ସେ ଲୋକ ଟା ନା ମନେ ପଡୁନି।
ଲୋକ ନାଁ ଭୁଲି ଯାଉଛ ନା।
ହଁ ସେ ତାରି ଡାହାଣ ହାତ ଗୋଟା ପ ସାଙ୍କ ଗୋଟେ। ଏ ଯୋଉ ସାହିଲ୍ ଏଇ ଯୋଉ ସଂଗ୍ରାମ କୁ ଜାଣିଛ?
ସଂଗ୍ରାମ ଦାସ।
ହଁ ସଂଗ୍ରାମର ବାପା ସଂଗ୍ରାମ ବା ଯୋଉ ଆମର -
କିଏ?
ଯଉ ବିିଡ଼ି ନା।